ହାଲୋ। ହାଲୋ।
ହୁଁ ହାଲୋ।
ହଁ କଣ କରୁଚ?
ଏଇ ଛାତ ଉପରେ ବସଚି। ଚେୟାର ଦିଟା ନେଇ ଆସଚି ଗୋଟରେ ବସଚି ଗୋଟରେ ଗୋଡ ଥୋଇଛି।
ଅଁ ହଁ ଆଚ୍ଛା ହଉ ପୁରା ଫାଙ୍କା ତ?
ହଁ ଫାଙ୍କା ଅଛି କିଛି ନାହିଁ ଛାତ ଉପରେ ବସଚି ତ ଆଉ କଣ କାମ କଣ କାମ କିଛି ନାହିଁ।
ନାଇଁ ନାଇଁ ମୋର ଗୋଟେ କାମ ଥିଲା ତ ମୋତେ ଗୋଟେ କଥା ପଚାରିଥାନ୍ତି ସେଇଥିପାଇଁଁ ଉଁ-ଉଁ ଫୋନ୍ କରଚି ମୁଁ। ଭାବିଲିଣି ସନ୍ଧ୍ୟା ବେଳଠୁ କଲ୍ କରିକି କଲ୍ କରିବି କଲ୍ କରିବି ବୋଲି। ଆଉ ବେସ୍ତରେ କଲ୍ କରି ପାରୁ ନଥିଲି ମୁଁ କହିଲି ଏବେ ଯାଏ। ସବୁ କାମ ସାର୍ ଦେଇକି ଆସିଲେ ମୁଁ ଏବେ ଜଷ୍ଟ ଟି କଲ୍ କରିକି ଉଁ ପଚାରିଦିଏ ମୋର ଗୋଟେ କାମ ଅଛି ସେଇଆକୁ
ଆଛା ତାହେଲେ କାମ ପଡିଲେ ହିଁ କ
ହା ନା-ନା-ନା ସେଇଆ ନୁହେଁ ମାନେ ମୁଁ କହୁଚି ମାନେ କାମଟା କିନ୍ତୁ ଅ ଅଛି ତ ସେଇଥି ହୁଁ ଫୋନ କଲି ହଁ।
ଠିକ୍ ଅଛି। କଣ କାମ କୁହ?
କାମ ଟା ଏଇଆକି ମାନେ ମୁଁ ଏମତି କ ତାକ ଭିତରେ ମୁଁ ଯେତିକି ଦେଖିଚି କି ଉଁ ମୁଁ ତ ନନଭେଜ୍ ଖାଏନି। ତ ମତେ କାଲି ନନଭେଜ ବନେଇବାର ଅଛି। ତା ମତେ ତ ନନଭେଜ ଆ ବନେଇ ଦେବି। ମୁଁ ସିନା ଜାଣିଲେ ବନେଇଦେବି ତ ଉଁ ମୋ ଜାଣିବାରେ କି ମୁଁ କଣ ଟାକୁଇ ତାକୁ ତମେ ବେଶୀ ଟିଏ ନନଭେଜ୍ ଖାଅ। ଆଉ ତମେ କର ବି କେତେଟା ପ ଟଡ଼େ ଉଁ ଛାଡ଼ ତ ମୁଁ ସେଇଥିପାଇଁ ମୁଁ କହିଲି ଟିକେ ତମୁକୁ ପଚାରିଲେ ପୁରା ବେଟର୍ ହବ। ହାଁ ହଁ ହଁ କି କଣ କେମିତି କରିବି କଣ ନାଇଁ। ଓ ସେ ମୁଁ ଅଇଲି ଦେଖିଆ ଅଁ ହଁ ନନଭେଜ୍ ଟା ମାନେ
କିନ୍ତୁ ଭଲ ହବ କି ଖରାପ ହବ ମୁଁ ଜାଣିନେଇ ବାକି ସେଟା
ନାଁ ସେଇଟା ହଁ ସେଇଟା ତ ମୁଁ କରିବାଟା ମୋ ପକ୍ଷେ ନୂଆ।
ଆଚ୍ଛା ନନଭେଜ୍ କଣ ବନେଇବ କୋହୁନ?
ଆଁ ଚିକେନ୍ କଷା।
ଚିକେନ୍ କଷା ବନେଇବ।
ହଁ।
ମାନେ ଗ୍ରେଭି ରଖିବନି?
ଉଁ ଗ୍ରେଭି ହଁ। ଟିକେ ରଖିଲେଶ୍
ମାନେ ସିଧା କ ମାନେ କ ମା ରୁଟି ପାଇଁ କରୁଚ ନା ଭାତ ପାଇଁ କରୁଚ?
ହଁ ଭାତ ପାଇଁ ତ ଗ୍ରେଭି ରଖିବାକୁ ପଡ଼ିବ ମୁଁ ବୁଝୁଚି କି ହଁ ରହିବ ଏତେ ବି ନୁହେଁ ଆଉ କିନ୍ତୁ ରହି
ଆଚ୍ଛା ହଉ ଠିକ୍ ଅଛି କହିଦଉଚି ଶୁଣ।
ଟିକେ ଉଁ ପୁରା ପ୍ରପର୍ ଡିଟେଲ୍ସରେ କହିଲେ।
ପୁରା ପ୍ରପର ଡିଟେଲସ୍ ରେ କହୁଚି। ହଁ ପୁରା ପ୍ରୋସେସ୍ ବାଇ ପ୍ରୋସେସ୍ କହୁଚି ଆଚ୍ଛା ମତେ ଗୋଟେ କଥା କୁହ ଅଁ ମାନେ ଏ ଚିକେନ୍ ଟା ଜଲ୍ଦି ବନେଇବାର ଅଛି। ନାଁ ଆଁ ପୁରା ଧୀରେ ସୁସ୍ଥେ ବନେଇବାର ଅଛି ସେଇ ହିସାବରେ କହିବି ନାଁ। ଦି ଦି ପ୍ରକାରର ଚିକେନ୍ ଅଛି।
ନାଁ ନାଁ ନାଁ। ଯାହା ହେଲେ ବି ଚିକେନ୍ ଟା ସିଜିବନା ନାଁ ନାହିଁ ତୁ ତୁ ଟେଷ୍ଟ ହିଁ ଦରକାର ନାଁ। ତ ଟେଷ୍ଟ ହବ ବଲେ ଟାଇମ୍ ଲାଗିବ। ତ ଟାଇମ୍ ଲାଗୁ କିନ୍ତୁ ଟେଷ୍ଟ
ଦିଟାଙ୍କ ବି ବତେଇ ଦଉଚି।
ଆ ମତେ ଫାଷ୍ଟ ଟା ଟାଇମ୍ ଲାଗୁ ମୁଁ ନାଁ ମୁଁ ଦିଟା ବତେଇ ଦରକାର ନାହିଁ ମତେ ଗୋଟେ କଥା ପୁରା ପ୍ରପରଲି ବ ତ ମୋ ପାଖରେ ବେଶୀ ଟାଇମ୍ ନାହିଁ। ମୁଁ ଟିକେ ଖାଲି କି ସମୟ କଥା ହେଇ ତାପରେ ମଟେ କାମ ଅଛି ମୁଁ ଯିବି। ଆ ତୁ ମତେ ଟିକେ କୁହ କି ଟାଇମ୍ ଲାଗୁ କିନ୍ତୁ ହଉ ମାନେ ଭଲସେ ହଉ।
ଠିକ୍ ଛି କହୁଛି ଶୁ
ଆଚ୍ଛା ହଁ ହୁଁ ହୁଁ।
ଫାଷ୍ଟ କଁ କରିବ ନାଁ
ହୁଁ।
ଚିକେନ୍ ନେଇ ଆସିଲ ତାକୁ ଧୋଇଦେଲ, ହେଲା? ଧୋଇ ଦେଇକି ରଖିଦେଲ ତ ତା ପୁରା ମୋର କଁ କଇବ ନାଁ ତେଲ ପକେଇଲ
ହୁଁ।
ତେଲ ପକେଇ ସାରିଲା ପରେ ତେଲରେ କଁ କରିବ ନାଁ ଆଳୁ ଭାଷ୍ଟେ ପକେଇ ଭାଜି ଦେଲ ତାକୁ। ହେଲା ବାକି ଘରେ ସମସ୍ତେ ହଁ ଘ ରେ ଯେମତି କରନ୍ତି ମୁଁ ଜାଣିନି ମୁଁ ଯେମିତି କରେ ମୁଁ କହୁଚି।
ହଁ ହଁ ମୁଁ ସେଇଥିପାଇଁ ଏତେ
ହୁଁ ତାପରେ ଆଳୁ ବାହାର କରିଦେଲ। ପିଆଜ ପକେଇଲା୍ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ। ହାଲକା ଟିକେ ଲୁଣ ପ ପକେଇଦେଲ ପକେଇକି ଟିକେ ତାପରେ ଏମିତି ଟିକେ ଭାଜିଲ ହୁଁ ସେଇ ତେଲରେ ସେଇ ସେମ୍ ତେଲରେ ସେମ ତେଲରେ। ହୁଁ ମୁଁ କେମିତି କରନ୍ତି କହିଦୋଉଚି ବାକି ତମର ଯେତିକି ବି ଚିକେନ୍ ଥିବ ତମ କ୍ୱଵଣ୍ଟିଟି ହିସାବରେ ତମେ ତମର ମସଲା ଆଳୁ ପିଆଜ ତମେ ତମର ରଖିବ ହେଲା ହୁଁ। ତାପରେ କଣ କଲ ନା ଲୁଣ ଟିକେ ପକେଇଦେଲ ଲୁଣ ଟିକେ ଜଲଦି ଲୁଣ ପକେଇଲେ କଣ ହବ ନା ପିଆଜ ଟା ଟିକେ ଜଲଦି ଭାଜି ହେଇଯିବ ହୁଁ। ଆଳୁ ସିଝିଗଲାଣି ଆଳୁକୁ ଛାଡିଦିଅ ଆଳୁ କଡା ହେଇଯସିଛି। ଏବେ ତୁମେ ପିଆଜ ଆଉ ଲଙ୍କାାଗୁଣ୍ଡ ହଳଦୀ ଗୁଣ୍ଡ ପକେଇକି ଭାଜ ହଁ। ହାଲକା ଟିକେ ଯଦି ପାରିବ ମାନେ ହାଫ ଚାମଚ ଭଳିଆ ଚିନି ଟିକେ ପକେଇଦବ କଲର ପାଇଁ ହୁଁ। ହେଲା ପକେଇଦେଲ। ପକେଇ ସାରିଲା ପରେ ତାପରେ କଣ କରିବ ନା ଭାଜି ସାରିଲା ପରେ ଯେତେବେଳେ ଟିକେ ରେଡ୍ ରେଡ୍ ଟାଇପ୍ ର ହେଇଯିବ ନା ଯେତେବେଳେ ପିଆଜ ଗୁଡା ଟିକେ ବ୍ରାଉନିଶ୍ ଟିକେ ହେଇଯିବ ଯେତେବେଳେ ସେତେବେଳେ ଙ୍କ କରିବନା ତାପରେ ମସଲା ପକେଇଦେଲ। ମାନେ ଆମର ଅଦା ରସୁଣ ପେଷ୍ଟ ଜୋ ଉଟା ଯଦି ବିଲାତିକୁ ତୁମେ ତମର କାଟିକି ପକେଇବାର ଥିବ ତମେ ପକେଇବ ନହେଲେ ଯଦି ସେଇ ମ ଥିଲାବେଳେ ଯଦି ତୁମର ଯଦି କେହି ଗ୍ରାଇଣ୍ଡିଙ୍ଗ କରିକି ବି ଯଦି ପକେଇ ପାରିବ ପକେଇବ। ତୁମ ଅଛ।
ହୁଁ।
ପକେଇଦେଲ ପକେଇ ସାରିଲା ପରେ ତାପରେ କଣ କରିବ ନା ଟିକେ ଏମିତି ହୁଁ ଗୋଳେଇବ ଗୋଳେଇ ସାରିକି ଟିକେ ସମୟ ପାଇଁ କଭର କରିଦବ। ହେଲା।
ହୁଁ।
କଭର କଲ କଭର କରିଶାଲା ପରେ ତାପରେ କଣ କରିବା ନା ତାପରେ ଫୁ ପୁଣି ଟିକେ ଖୋଲିକି ପୁଣି ହାଲକା ଟିକେ ପାଣି ଦେଇକି ତାପରେ ପୁଣି ଟିକେ ଗୋଳିବ। ଗୋଟେ କଥା ମନେ ରଖଥିବ ନନଭେଜ ଆଇଟମ୍ ରେ ତମେ ମସଲା ଟାକୁ ଯେ ଏତେ ଘାଣ୍ଟିବ ଟେଷ୍ଟ ସେତେ ବଡ଼ିବ।
ହୁଁ କଣ ଆଉଥରେ ଆଉଥରେ କଣ ଟିକେ କଣ ମସଲା ଟାକୁ
ନନ୍ଭେଜ୍ ଆଇଟମରେ
ହୁଁ।
ମସଲା ଟାକୁ ତମେ ପକେଇ ସାରିଲା ପରେ
ହୁଁ।
ହାଲକା ହାଲକା ପାଣି ଦେଉଥିବ ଇଆଡ଼େ ଗୋଳଉଥିବ ହାଲକା ପାଣି ଦେଉଥିବ ଗୋଳଉଥିବ ତୁମେ ଯେତେ ଘାଣ୍ଟିବ ଟେଷ୍ଟ ସେତେ ବଢିବ।
ଆଛା ମାନେ ଯେତେ ସେ ସିଝିବ କି କଣ ଆଉ ନା।
ହୁଁ।
ହୁଁ।
ତାପରେ ସେ ଯୋଉ ଚିକେନ ଟା ଯୋଉଟା ଥିବ ଚିକେନ ଟାକୁ ବେଶୀ ପାଣିରେ ଧୋଇବନି ବେଶୀ ପାଣି ରେ ଧୋଇଲେ କଣ ହବ କହିଲ ସେ ଯୋଉ କଞ୍ଚା ମାଂସ ଭିତରେ ଗୋଟେ ରସ ଥାଏ ନା ସେଇଟା ବାହାରି ଗଲେ ଚିକେନ ର ଟେଷ୍ଟ ଆଉ ଆସିବନି
ହୁଁ ହୁଁ ଏମିତି ବି କଣ ଥାଏ କି? ଆଛା ହୁଁ କହିଲି ତମକୁ ଟିକେ ଅ ଉଁ ହଁ ଏମିତି କି ମତେ ଏବେ ଏମିତି ବୁଲୁଛି କାହିଁକି ମୁଁ ଆକୁ କରିବାକୁ ବାହାରିଲି କି? କଣ ଆଜ୍ଞା ସେ କାହିଁ ମୋତେ ଦେଲେ କରିବା ପାଇଁ।
ମୁଁ ଜାଣିପାରୁଛି ଠିକ ଅଛି ତାପରେ କଣ କ ରିବ ନା ଚିକେନ୍ଟାକୁ ପକେଇଦେଲ
କହିଦେଲା କେମିତି କେମିତି ଗୋଟେ ଲାଗିବ ମତେ ହୋ ଠିକ୍ ଅଛି ତାପରେ ଜଲଲି ଜଲରଲି ମ ଟାଇମ୍ ନାହିଁ ଆଉ।
ଠିକ ଅଛି କହୁଛିୁ ଶୁଣ ଅଁ ତାପରେ କଂ କରିବ ନା ଚିକେଟା କୁ ପକେଇଦେଲ ପକେଇକି ତାପରେ କଣ କରିବ ନା ସରି ଚିକେନ କହୁଛି ତାପରେ ଆଳୁଟାକୁ ପକେଇଦେଲ ପକେଇ ତାପରେ ଟିକେ ଗୋଳେଇ ଦବ ଗୋଳେଇ ଦେଇକି ତାପରେ ଟିକେ ସମୟରେ ରଖିଦବ ତାପରେ କଣ କରିବ ନା ଚିକେନ ଟାକୁ ପକେଇବ ହେଲା ଚିକେନ ପକେଇ ସାରିକି ହାଲକା ଟିକେ ସମ ପାଇଁ ଗୋଳେଇ ଦବ ଗୋଳେଇ ସାରିକି ତାପରେ କଣ କରିବ ନା ପାଣି ଟିକେ ପକେଇଦବ। ଯେତିକି ବି ତୁମକୁ ଝୋଳ ରଖିବାର ଥିବ ତାଠୁ ଟିକେ ଅଧିକ ପାଣି ପକେଇବ ମାନେ ଝୋଳ ଟା ମରିବା
ହୁଁ!
ତାପରେ ପକେଇକି ଘାଣ୍ଟିବ ତାପରେ ଛାଡିଦବ ପାଖାପାଖି ପନ୍ଦର ମିନିଟ ଭଳିଆ ଛାଡିଦେଲ
ହୁଁ!
ଛାଡ଼ି ସାରିଲା ପରେ ତାପରେ କଣ କରିବ ନା ତାପରେ ପୁଣି ତାକୁ ଘାଣ୍ଟିଲ କସିବ ସି ଏ ଇଏ ସହିତ
ହୁଁ।
ପରେ ତାପରେ କଣ କରିବ ନା ଉଁ ଯୋଉ ଆମର ଦେଖିବ ମାର୍କେଟରେ ସବୁ ଆସୁନି ଯୋଉ ଦଶ ଟଙ୍କିଆ ପ୍ୟାକେଟ ଗୋଟା ମସଲା ପ୍ୟାକେଟ
ହୁଁ ହୁଁ ପାଂସ ଟଙ୍କିଆ ଦଶ ଟଙ୍କିଆ ସବୁ ଆସୁଛି ହଁ ହଁ ସବୁ ପ୍ର ଟ ଯାଇ ଫଳ ଖାଇବୁ ବା ସ ସେଥିରେ ଥା
ବସ୍ ବାସ୍ ବାସ୍। ସେଇଟାକୁ ଭାଜିଦବ ତାୱାରେ ହେଲା ଭାଜିଦେଲ ତା ସହିତ ତେଜପତ୍ର ତେଜପତ୍ର ବି ଭାଜିଦବ ହେଲା। ସବୁ ଯାକ ମିଶେଇକି ଛେଚିବ ଛେଚିକି ପୁରା ତାକୁ ପୁରା ପାଉଡର ଭଳିଆ ପୁରା ଗୁଣ୍ଡ କରିବ ହେଲା।
ହୁଁ!
ଆଉ ଗରମ ମସଲା ଚିକେନ ମସଲା କିଛି ବି ପକେଇବା ଦରକାର ନାହିଁ।
ହୁଁ!
ହେଲା ସେଇଟା ଗୁଣ୍ଡ ହେଇଗଲା ତା ଉପରେ ପ ପକେଇଦଲ ଧଣିଆ ପତ୍ର ଦିଟା ଛିଡିଦେଲ ଛିଡେଇ ଦେଇକି ତାପରେ ପକେଇଦବ ହେଲା ପକେଇ ଦେଇକି ତାପରେ ତାକୁ ଘୋଡେଇଦବ। ପାଖାପାଖି ଦଶ ମିନିଟ୍ ଭଳିଆ ଟିକେ ମାନେ ଏଇ ଯୋଉ କଣ କହିଲ ଲୋ ଫ୍ରେମସ୍ ଏ ଯୋଉ ସିମ୍ କରିକି ଯୋଉ ଇଏ କରନ୍ତି। ଗ୍ୟାସ୍ ଟାକୁ ହେଲା ହଁ କରିଦେଲ କରିକି ତାପରେ ଦଶ ମିନିଟ ଭଳିଆ ଛା ଛାଡି ଦବ ତାପରେ ପୁଣି ଖୋଲି ଦେଇକି କଂ କରିବ ନା ଗୋଳେଇଦେଲ। ରେଡ଼ି।
ଆଚ୍ଛା।
ଭେଜ୍ ବାଲା ବି ଖାଇବା ପାଇଁ ବାଧ୍ୟ ହେବ ଏମିତିଆ ଟେଷ୍ଟ ହେଇଥିବ।
ହଁ। ଏମିତି କହିବା କୁ ତ କିନ୍ତୁ ଯେହେତୁ ମୁଁ ଟିକେ ଉଁ ଭେଜ ଲୋକ ତ। ତ ମତେ ତ କେମିତି କେମିତି ଲାଗୁଛି ବାକି ଯୋଉମାନ ଙ୍କ ପାଇଁ କରୁଛି ସେମାନଙ୍କୁ ଠିକ୍ ଲାଗିଲେ
ହୁଁ ତାପରେ ଆଉ ଗୋଟେ କହିଦେବି କି ଶୁଣ ଦି ମିନିଟ୍ ଟାଇମ ଅଛି ତମ ପାଖରେ?
ନା ଦିମ୍ ହଁ ହଁ ଠିକ୍ ଅଛି ଅଛି କୁହ।
ହୁଁ ମୁଁ ଶୁଣ ତୁ ତ ଯୋଉ ସର୍ଟକଟ୍ ଯୋଉଟା କହୁନଥିଲି। ମାନେ ଯଦି ତୁମକୁ ଅଧଘଣ୍ଟାରେ ବି ଚିକେନ କରିବାର ଥିବ ତାହେଲେ ତାର ସର୍ଟ କଟ୍ ତରିକା ହଉଛି ଆ ତୁମର ଯୋଉ ଉଁ କଣ କହିଲ ତେଲ ଚିକେନ କଟା ପିଆଜ, କଟା ବିଲାତି। ତୁମର ଲଙ୍କାଗୁଣ୍ଡ ହଳଦୀଗୁଣ୍ଡ। ଆଉ ଯୋଉ ତେଜପତ୍ର ସବୁ ମସଲା ଫସଲା ଯାହା ବି ଥିବ ହେଲା। ସେ ଯୋଉ ଉଁ ଗୋଟା ମସଲା ଟା ନୁହ ତାକୁ ଛାଡି ଦିଅ ତାକୁ ମାଇନସ୍ କରିଦିଅ। ତାକୁ ଛାଡିକି ବାକି ଯେତିକି ବି ଥିବ ହେଇ ଯୋଉ ଉଁମ ରସୁଣ ଅଦା ପେଷ୍ଟ ଫେଷ୍ଟ ସବୁ ଡାଇରେକ୍ଟ ପକେଇଦବ ତେଲ ସହିତ ହେଲା ପ୍ରେସର କୁକରରେ। ପକେଇଦେଲ ପକେଇ ଦେଇକି ଉଁ ହାଲକା ଟିକେ ଗୋଳେଇ ଦବ। ଗୋଳେଇ ଦେଇକି ତାପରେ କଣ କର ହଁ ପ୍ରେସର କୁକରରେ। ପକେଇ ଦେଇକି ଟିକେ ଗୋଳେଇ ଦବ ଗୋଳେଇ ଦେଇକି ତାପରେ କଣ କରିବ ନା ସପୋଜ ତମର ଅଧ କିଲେ ଚିକେନ ଅଛି।
ହୁଁ।
ତ ଉଁ ଆଁ ଯୋଉ ଗ୍ଲାସ ନଥାଏ ଆମର ନର୍ମାଲି ଯୋଉ ଗ୍ଲାସ ଥାଏ। ସେଇଥିରେ ଦେଢ ଗ୍ଲାସ ଭଳିଆ ପାଣି ଢାଳିଦେଲ। ହେଲା ଢାଲି ଦେଇକି ତାପରେ କଣ କରିବ ନା ବସେଇ ଦେଲ ପ୍ରେସର କୁକରରେ ଗୋଟେ ସିଟି ମାରି ସାରିଲା ପରେ ଦି ଟା ସିଟି ଧରିକି ଚାଲ। ଦି ଟା ସିଠି ମାରଥିବ ନା ଖୋଲ ଦେଲ ତାପରେ ସେଇ ଯୋଉ ସେମ ଗୋଟା ମସଲା କୁ ଭାଜି କହୁଥିଲି କି ବା ଟି ଯୋଉ ଛେଚିକି ପାଉଡ଼ର କରିଦବ ତାରି ଉପରୁ ପକେଇ ଦବ। ଟିକେ ଟେଷ୍ଟ କରୁ ମାନେ ତୁମେ ତ ଛାଡ କରିବନି ଯିଏ ବି ହଉ। ଟିକେ ଟେଷ୍ଟ କର ଯଦି ଲୁଣ ଠିକ୍ ଥିବ ଥିବ ନହେଲେ ନାଇଁ ଆଉ ଟିକେ ଲୁଣ ପକେଇ ଦବ। ଆଁ ଧଣିଆ ପତ୍ର ଦିଇ ଟା ଛିଡେଇ ପକେଇଦେଲ ହେଇଗଲା ଚିକେନ।
ହଁ।
ଅମ୍ ଅଧଘଣ୍ଟାରେ
ହୁଁ ଦି ଟା ଆଙ୍କ ତ ଫାଷ୍ଟ କିନ୍ତୁ ବହୁତ ଟା ଟାଇମ ଟେକିଙ୍ଗ୍ ମାନେ କିନ୍ତୁ ଫାସ୍ ଟା ଯେମିତି କହିଲ କି ହଁ ମତେ ଏମିତି ଲାଗୁଛି ଆଁ ମତ ମୁଁ ତ ଏଇଆ ନୁହେଁ କିନ୍ତୁ ଯୋଉ ମାନେ ଖାଇବେ ମତେ ଲାଗୁଛି କି ହଁ ଟେଷ୍ଟ ପୁରା ହବ। ସେମାନେ ଭଲ ସେ ଖାଇବା ସେକେଣ୍ଡ ଟା ଠିକ୍ ଅଛି ଯେ ମୁଁ କହିଲି ହଁ ଦି ମିନିଟରେ ହେଇଯିବ ଠିକ ଠାକ୍ ଲାଗିଲା କିନ୍ତୁ ମତେ ଲାଗୁନି କାହା ଏମିତି ଗୋଟେ
ଟିକେ ଜୁସି ଫ୍ଲେଭର ଦରକାର ଥିବ ତାହେଲେ ଆଉ ଗୋଟେ କାମ କରିବ କଣ ନା ସେଇ ଯୋଉ ଯୋଉ ଯେତିକି ଟାଇମ୍ ସେଇ ଯୋଉ ମସଲା ଫସଲା ଯୋଉ ବନେଇବନି?
ହୁଁ।
ତାରି ଭିତରେ ସେ ଯୋଉ ଚିକେନ ରେ
ହୁଁ।
ହଳଦୀ ଟିକେ ଲଙ୍କା ଟିକେ ଆଉ ଟିକେ ହାଲକା ଅଦା ରସୁଣ ପେଷ୍ଟ। ଆଉ ଦହି ଟିକେ ଇ ଗୋଳେଇକି ଲେମ୍ବୁ ହାଲ କା ଗୋଟେ ଫାଳେ ଲେମ୍ବୁ ଚିପୁଡିକି ତାକୁ ଫ୍ରିଜ ରେ ରଖିଦେଇଥିବ ମସଲା ଟା ହେଇସାଇଲା ଆଣି ଯୋଉ ଢାଳି ଦବ ଯୋଉ ଚିକେନ ଟାକୁ ସେଇଥିରେ ଢାଳି ଗୋଳେଇ ଦବ ମାନେ କଣ କହିଲ ସେ ଯୋଉ ଟିକେ ଜୁସି ଫ୍ଲେଭର ଗୋଟେ ଆସିବ ଯଉ।
ଠିକ୍ ଅଛି, ଠିକ ଅଛି, ଠିକ୍ ଅଛି, ଠିକ୍ ଅଛି। ଠିକ ଅଛି ମୁଁ ମୁଁ ଟିକେ ମତେ ଡାକିଲିଣି ଘରେ ମୁଁ ଟିକେ ଯାଉଛି ମୁଁ ଏଇଟା ସିଓର କାଲି ତ ମୁଁ କରିବି ସେଇଥିପାଇଁ ତ କଲ୍ କର ଥିଲି କରିସାରିଲା ପରେ ତାପରେ ପୁଣି କଲ୍ କରିବି ହେଲା।
ଠିକ୍ ଅଛି।
ହଁ ଠିକ ଅଛି ତାହେଲେ ରଖୁଛି ହୁଁ।
ହୁଁ ହୁଁ ହୁଁ।